ହ
ହ୍ୟାଲୋ
ଶୁଭ ସନ୍ଧ୍ୟା ଆଜ୍ଞା।
ହଁ ଶୁଭସନ୍ଧ୍ୟା ଶୁଭସନ୍ଧ୍ୟା କେମିତି ଅଛନ୍ତି?
ଆଜ୍ଞା ଏଇ ସନ୍ଧ୍ୟା ସମୟରେ ବର୍ଷା ଋତୁୁର ମଧ ପୂଜା ନଉଛି ଆଜ୍ଞା ବର୍ଷା ଯେହେତୁ ପାଗ ଟା ଦେଇଛି ଅତି ସୁନ୍ଦର ଲାଗୁଚି। ଆମର ଛାତ ଉପରେ ବାଲକୁନି ରେ ରହି ବନ୍ଧୁବାନ୍ଧବ ମାନ ଙ୍କ ସହ କଥାବାର୍ତ୍ତା କରି ଆଉ ଏ କାରଣ ଏହି ଋତୁରେ କୌଣସି କାମ ମାନେ ଏବେ ବର୍ଷା ସମୟରେ ପ୍ରତ୍ୟେକ ଲୋକ ଘର ମଧ୍ୟରେ ଅଛନ୍ତି ତ ସମସ୍ତଙ୍କ ସହ ତା କଥା ହେବା ପାଇଁ ସମ୍ଭବପର ହେଇପାରୁଛି। କାରଣ କୌଣସି କାମରେ ଏବେ ବ୍ୟସ୍ତ ନାହାନ୍ତି। ଏହା ଏକ ଅତି ସୁନ୍ଦୁର ଅତି ସୁନ୍ଦର ମୁହୂର୍ତ୍ତ।
ନିହାତି ନିହାତି ଆଚ୍ଛା ମୋର ପାର୍ସ ପଶବ ଭଉଣୀ ଯୁ ପିଛେ କିଛି ଯଦି ଶବ୍ଦ ଆସ ତୁ ମତେ ଟିକେ ଜଣେଇବି ଆପଣ।
ନିଶ୍ଚିତ ଆଜ୍ଞା।
କାରଣ ଆମର ଏଇଠି ବି ବର୍ଷା ହଉଚି। କାରଣ ଆପଣ ତ ଜାଣିଥିବେ ସମଗ୍ର ଓଡ଼ିଶାରେ ଏବେ ବର୍ଷା ହେଇଚାଲିଛି ଗଜପତି ଆମର ରାୟ ଗଡ଼ା ଆଉ ଆମର ନବରଙ୍ଗପୁର ସହିତ ଆମର ମାଲକାନଗିରି କୋରାପୁଟ ମଧ୍ୟ ଏଥିରେ ମାନେ ପୁରା କବଳିତ ହେଇକି ଅଛନ୍ତି ଆମର ଏଇ ଯୋଉ ମୋଉସ୍ ସୁମିଟା ହଁ ହଁ ଜାଣିଥିବ ଆମର ଏଇଟା ମାଳ ଅଞ୍ଚଳ ତ ମାଳ ଅଞ୍ଚଳରେ ଅଧି ଜ ବୃଷ୍ଟିପାତ ହୁଏ ନିହାତି ଭାବେ ଇଏ ଗୋଟେ ଆମର ସେ ଯେଉଁ ମେଘାଳୟ କୁହନ୍ତି ମେଘାଳୟ ଠାରୁ କିଛି କିଛି ବି କମ୍ ନୁହେଁ ଇଏ।
ନିଶ୍ଚିତ ଆଜ୍ଞା ଆପଣଙ୍କ କଥାରେ ସହମତ ଆପଣଙ୍କ ଚତୁଃପାର୍ଶ୍ଵରୁ କୌଣସି ଶବ୍ଦ ଆସୁନାହିଁ। ଏବଂ ଯେହେତୁ ଏହା ଏକ ବର୍ଷା ଋତୁ ନିଶ୍ଚିତ ଭାବରେ ସାରା ଓଡିଶାରେ ଭାରତ ବର୍ଷରେ ବର୍ଷା ଋତୁରେ ଅତ୍ୟନ୍ତ ବର୍ଷା ମୂଷଳ ଧରଣର ହେଇଥାଏ। ସତେ ଯେମିତି ଆମ ଅଞ୍ଚଳ ତ ଏକ ମାଳ ଅଞ୍ଚଳ। ଏକ ହିମାଳୟ ମାନେ ମାଳ ଅଞ୍ଚଳ ମେଘାଳୟର ଭ୍ରମ ସୃଷ୍ଟି କରୁଚି।
ହଁ ହଁ ହଁ ନିହାତି ନିହାତି ଯେତେବେଳେ ଆମେ ଯୋଉ ପାହାଡ଼ ପର୍ବତ ଗୁଡାକୁ ପଳେଇବା ଆଉ ଆମର ଯୋଉ ଆମ ଗାଁ ପାଖରେ ମଧ୍ୟ ଏବେ ଗୋଟେ ମାନେ ଗୋଟେ ପାହାଡ ଟେ ନିକଟ ଅତୀତରେ ମାନେ ସିଏ କଣ ହେଇଚି ନୂ ତନ ଭାବେ ଗୋଟେ ଆବିଷ୍କୃତ ହେଇଚି। ହଁ ଆବିଷ୍କୃତ ହେଇଚି ସେ ସେଇ ଜାଗା ଟାକୁ ମଧ୍ୟ ଆପଣ ଯେତେବେଳେ ଯିବେ ହେରି ସେଠୁ ଗୋଟେ ମାନେ ମାନେ ବହୁତ ମାନେ ଲୋଭନୀୟ ଦୃଶ୍ୟଟି ଆପଣ ଦେଖିବାକୁ ପାଇବେ ନିହାତି ଭାବରେ। ଏ ସୂର୍ଯ୍ୟ ଯେତେବେଳେ ଉଁ ଥିବ ସୂର୍ଯ୍ୟ ଉଇଁ ଆସୁଥିବ ଆଉ ମେଘର ଧାରା ସେ ତେବେଳେ ଆପଣଙ୍କ ପାଦ ସ୍ପର୍ଶ କରିକି ସେ ବହି ଯାଉଥିବ। ସେ ତାର ମାନେ ସେଇ ଦୃଶ୍ୟ ମୁଁ ଆପଣଙ୍କୁ କେବେ ଗୋଟେ ବୁଲେଇ ନେବି ଆଉ ଦେଖେଇବି ଆପଣଙ୍କୁ। ଆଉ ତାକୁ ମୁଁ ଯଦି କହିଦେବି କଥାରେ ଆପଣଙ୍କୁ ମାନେ ବିଶ୍ୱାସ ହବନି। ହାଁ କିନ୍ତୁ ତା ପାଇଁ ବହୁତ ସାରା ଆମକୁ କଣ କରିବାକୁ ପଡ଼ିବ ଆମକୁ ନିହାତି ଭାବେ ତା ପାଇଁ ବହୂତ୍ ସାରା ସାକ୍ରିଫାଇସ୍ ଦବାକୁ ପଡ଼ିବ। ହେଲା ହଁ ସକାଳ ମାନେ ତିନିଟା ତିନିଟା ଚାରଟା ବେଳୁ ଆପଣଙ୍କୁ ଉଠିବାକୁ ପଡ଼ିବ ତା ସହିତ ନିତ୍ୟକର୍ମ ସାରିକି ଆପଣଙ୍କୁ ଗୋଟେ ଯଦି ମାନେ ଯୋଉ ଯେଉଁ ଚପ୍ ଚପଲଟି ଆପଣ ପିନ୍ଧିଲେ ଆପଣ ପାହାଡ଼ଚଢ଼ିପାରିବେ ସେହିଭଳିଆ ଚପଲ ନହେଲେ ଜୋତା ଆପଣ ପିନ୍ଧିକି ରେଡ଼ି ହୋଇକି ଆପଣଙ୍କୁ ଯିବାକୁ ପଡିବ ମାନେ ଏତେ ସେ ଚମତ୍କାର ଦୃଶ୍ୟ କଣ କହିବି ମାନେ ଦୃଶ୍ୟ ତ ଚମତ୍କାର ତା ସହିତ କଣ କରିବା ଯୋଉ ଆମର ଯୋଉ ଯାତାୟାତ ପଥଟି ଥାଏ ସିଏ ମଧ୍ୟ ମାନେ ଅବିସ୍ମରଣୀୟ ନିହାତି ଭାବେ କାରଣ ଯେତେବେଳେ ଆପଣ ପାହାଡର ପର୍ବ ପାହାଡ ପାହାଡ଼ର ପର୍ବତ ପାଦ ଦେଶରୁ ଯେତେବେଳେ ଆପଣ ଆରମ୍ ଆପଣଙ୍କ ଯା ଯାତ୍ରା ଆରମ୍ଭ କରିବେ ସମ୍ପୂ ସର୍ମ୍ପର୍ଣ୍ଣ ଭାବେ ଅନ୍ଧକାର ହୋଇକି ଥିବ। ଆଉ ଯେତେବେଳେ ଉପରକୁ ଧୀରେ ଧୀରେ ଧୀରେ ଧୀରେ ଯାଉଥିବେ ଆପଣଙ୍କ ଆଲୋକ ହିତ ପୁରା ହେଇ ଯିବ ଉପରକୁ ଗଲା ପରେ ଦେଖିଲା ବେଳେ ପୁରା ମାନେ ସୂର୍ଯ୍ୟ ଉଁଥିବେ।
ନିଶ୍ଚିତ ଆଜ୍ଞା ମୁଁ ଭାବୁଛି ନିଶ୍ଚିତ ତାହା ଏକ ଆମ ଅ ପାଇଁ ଏକ ଆହ୍ଵାନ ମୂଳକ ଯାତ୍ରା ହେବ। କାରଣ ଆମେ ମଧ୍ୟ କିଛି ଉ ଦୂରଦର୍ଶନ ମାଧ୍ୟମରେ ଦେଖିଛୁ ଶୁଣିଛୁ ସେହି ଜାଗା ଅ ତ୍ୟନ୍ତ ମନୋରମ ଉପର ଦୃଶ୍ୟ ଯେ ତେ ଯେମିତି ଏକ ସ୍ୱର୍ଗର ବ୍ରହ୍ମ ସୃଷ୍ଟି କରୁଛି ବାଦଲ ପୁରା ଚାରିଆଡେ ଛାଇ ଯାଇଥିବ। ଅତ୍ୟନ୍ତ ସୁନ୍ଦର ଓ ଚିତ୍ତାକର୍ଷକ ଦୃଶ୍ୟ ଟା ନିଶ୍ଚିତ ଭାବରେ ମୁଁ ଆପ ଆପଣଙ୍କ ସହ ଯିବାକୁ ପସନ୍ଦ କରିବି।
ନିହାତି ନିହାତି ମୋ ସହିତ ଯିବେ ବୋଲି ଆପଣଙ୍କ ତ ସେ ପାହାଡ଼ର ମଧ୍ୟ ମହତ୍ଵ ମଧ୍ୟ ବିଭିନ୍ନ ପ୍ରକାର ଯାହା ମହତ୍ଵ ଅଛି। ପାଦ ଦେଶର ଗୋଟେ ଦେବୀ ମନ୍ଦିର ଟି ଅଛି ତାର ମହତ୍ଵ ମଧ୍ୟ ଆପଣଙ୍କୁ ଦର୍ଶାଇବି ଧୀରେ ଧୀରେ। କାରଣ ଯାତା ଆମେ ଯେତେବେଳେ ଯାତା ଯାତ୍ରା ଆରମ୍ଭ କରିବା ସେଇ ରାସ୍ତା ପାଇଁ ଏଇ ସବୁ ଜିନିଷ ପଡିବ। ପ୍ରଥମେ ମନ୍ଦିରଟିକୁ ଯିବେ ଆପଣ ମୁଣ୍ଡିଆଟିଏ ମାରିଦେଇକି ମାଆଙ୍କୁ ସ୍ମରଣ କରିକି ଆପଣଙ୍କ ଉପରକୁ ଚଢିବାକୁ ପଡିବ ଆଉ ତ ଆଉ ନିହାତି ଭାବେ ଏଇଟା ତ କହିବାକୁ ଭୁଲିଯିବି ନିଜେ ଏଇ ମାନେ ଯେଉଁ ରମଣୀୟ ଦୃଶ୍ୟ ସ୍ଥଳୀଟି ଯେବେଠୁ ମାନେ ଆବିଷ୍କୃତ ହେଇଛି। ନିହାତି ଭାବେ ଯେଉଁ ପାଖ ଗାଁରେ ଯେଉଁ ଲୋକମାନେ ଅଛନ୍ତି ତାଙ୍କର ଜୀବିକା ମାନେ ବହୁତ ତାଙ୍କର ଉନ୍ନତି ଘଟିଛି ମାନେ ହଁ ନିହାତି ଭାବେ ବହୁତ ମାତ୍ରାରେ ପଇସା ପାଉଛନ୍ତି ମତେ ଦେଖି ମାନେ ମୋ ଛାତି କୁଢେ ମୋଟ ହେଇଯାଉଛି। କାରଣ ମୁଁ ନିଜେ ବି ଚାହେଁ ଯେ ଲୋକମାନେ ଯେଉଁମାନେ ମାନେ ଅଛନ୍ତି ଆମର ଆଦିବାସୀ ଲୋକମାନେ ସେମାନେ କିଛିଟା ଅର୍ଥ ଉପାର୍ଜନ ଭଲ ଭାବେ କରିପାରନ୍ତୁ ମୁଁ ମଧ୍ୟ ଚାହେଁ।
ନିଶ୍ଚିତ ଭାବେ ଏଟା ଏକ ଅ ଆମେ ଇତିହାସରୁୁ ଦେଖି ଆସିଛୁ ଯୋଉଁ କ୍ଷେତ୍ରରେ ନୂତନ ପର୍ଯ୍ୟଟନ ସ୍ଥଳୀ ଅବା ଦର୍ଶନୀୟ ସ୍ଥଳୀ କିମ୍ବା ମନ୍ଦିର କିମ୍ବା ଗୋଟେ ଡାକ୍ତରଖାନା କିମ୍ବା ଗୋଟେ ମହାବିଦ୍ୟାଳୟ ଜ ଯଦି ଆମର ସ୍ଥାପନ ହୁଏ ବା ଆବିଷ୍କାର ହୁଏ ନିଶ୍ଚିତ ଭାବରେ ସେହି ଜାଗା କୁ ସମସ୍ତଙ୍କର ଆ ଯିବା ଆସିବା ଟା ହଁ ସହ ଛୁଟି ଥିବ ତ ସେମାନଙ୍କର ଆଉ ସମସ୍ତ ରହିବା ଖାଇବା ତ ବହୁତ କିଛି ତାଙ୍କର ଆବଶ୍ୟକତା ରହିଥାଏ ତା କୁ ଯୋଉମାନେ ସେବା ଯୋଗେଇ ଦିଅନ୍ତି ଏବଂ ସେହି ଜାଗା ସେଇ ସ୍ଥାନଟି ମାନେ ବହୁତ ଗହଳି ପୂର୍ଣ୍ଣ ଏବଂ ଚଳଚଞ୍ଚଳ ରହିଥାଏ ଏବଂ ସେହି ଜାଗାଟି ନିଶ୍ଚିତ ରୂପେ ଉନ୍ନତି ଆର୍ଥିକ ଭାବେ ହୋଇଥାଏ ଏବଂ ଏକ ଆର୍ଥ ଆର୍ଥିକ ସ୍ଥଳୀ ଭାବେ ପରିଣତ ହେଇଥାଏ।
ନିହାତି ନିହାତି ଏକଦମ ଭାବେ ମୁଁ ଆପଣଙ୍କ କଥାରେ ମଧ୍ୟ ସହମତ। ଆଉ ଆମର ମଧ୍ୟ କିଛିଟା ଆମ ମାନଙ୍କର ଯୋଉ ଯୁବ ଗୋଷ୍ଠୀ ଆମେ ଅଛୁ ଯେତିକି ଆମ ପାଖରେ ସମ୍ବଳ ଅଛି ସେ ଯଉ ବି ଟିକେ ଜ୍ଞାନ ଆମେ ଉପଲବ୍ଧ କରିଛୁ ଯାହା ବିି ପାଠ ପଢା ପଢି କରିକି ଆମେ ବି ଆମର ବି ଏଇଟା ଦାୟିତ୍ୱ ରହୁଛି ଯେ କିଛି ଯଦି ସେମିତି ଜାଗା ଆମେ ଦେଖୁ ଆଉ ଜୀବିକା ଉପାର୍ଜନର କିଛି ଯଦି ମାଧ୍ୟମ ଉପଲବ୍ଧ ଥିବ ତାହେଲେ ଆମର ଏଇଟା ମାନେ କଣ ଡ୍ୟୁଟି ରହୁଛି ଯେ ଆମେ ଯାଇକି ସେମାନଙ୍କୁ ବତେଇବା ନାଇଁ ଆଜ୍ଞା ଆପଣ ଏମିତି ଏମିତି କଲେ ଅଧିକରୁୁ ଅଧିକ ଅର୍ଥ ଉପାର୍ଜନ କରିପାରିବେ। ବିଭିନ୍ନ ପ୍ରକାର ପନ୍ଥା ଅବଲମ୍ବନ କରିକି। ଏଇ ସବୁ ଜିନିଷ ସମସ୍ତ ଯୁବଗୋଷ୍ଠୀ ମାନଙ୍କୁ କରିବା ଦରକାର ନିହାତି। ନିଜର ନିଜର ଯାହା ବି ଜ୍ଞାନ ଅର୍ଜନ କରିଛନ୍ତି ବିଭିନ୍ନ କ୍ଷେତ୍ରରୁ ସେ ସବୁକୁ ପ୍ରଦାନ କରିବା କଥା।
ନିଶ୍ଚିତ ଆଜ୍ଞା ଏହା ଏକ ଭଲ ପଦକ୍ଷେପ ହବ ଭଲ ଏକ ହୁଁ ଆମ ଦ୍ଵାରା ପରିଚାଳିତ ଏକ ଭଲ ସଚେତନ କାର୍ଯ୍ୟକ୍ରମ ହବ କାରଣ ଆମର ଯୁବ ପିଢି ବର୍ତ୍ତମାନ ବହୁତ ସଂଖ୍ୟାରେ ଶିକ୍ଷିତ ବେକାର ସଂଖ୍ୟା ଅଛନ୍ତି। ଏବଂ ସେହି କାର ଯ୍ୟରେ ଯଦି ସେହି ସ୍ଥାନରେ ଯଦି ସେମାନେ ଏ ନିହାତି ଭାବରେ ଯଦି ନିୟୋଜିତ ହେବେ। ସେମାନେ ମଧ୍ୟ ଅର୍ଥ ଉପାର୍ଜନ କରିପାରିବେ ଏବଂ ସେହି ସ୍ଥାନର ସୁରକ୍ଷା ସୁରକ୍ଷିତ ଏବଂ ପରିଷ୍କାର ପରିଚ୍ଛନ୍ନ ପରିବେଶର ଦାୟି ତ୍ଵ ଯଦି ସେମାନେ ନେବେ ଅବଶ୍ୟ ଅଧିକରୁୁ ଅଧିକ ପ୍ରଶଂସକ, ପର୍ଯ୍ୟଟକ ଲୋକମାନାନଙ୍କର ଶୋଚ୍ କିବା ଆଗମନ ହବ ଏବଂ ତାହା ଏକ ଅ ନିଶ୍ଚିତ ଭାବେ ବିଖ୍ୟାତ ହେବ।
ହଁ ହଁ ଏକଦମ ଏକଦମ ଠିକ୍ କହିଚନ୍ତି ଏକଦମ। ଏଭଳି ଭାବେ ଆମ ମାନଙ୍କୁ କାମ କରିବା ଦରକାର ଅଛି ଆଉ ବିଭିନ୍ନ ପ୍ରକାର ଆମେ ଯେତିକି ବି ଦେଖୁଚେ ଯେ ମା ଆମର ପରିବେଶ ପ୍ରତି ହଉ କିମ୍ବା ଆମର ଏ ଯଉ ସାମାଜିକ ପ୍ରତି କିମ୍ବା ଆମର ଯଉଁ ସମାଜ ପ୍ରତି ଯାହା ରେ ଆମର ସବୁ ଦାୟିତ୍ବ ବୋଧ ସବୁ ରହିଚି ସେଇ ସବୁକୁ ମଧ୍ୟ ଆମକୁ ତୁଲେଇବାର ନିହାତି ଭାବେ ଆବଶ୍ୟକତା ଅଛି। କାରଣ ଭଗବାନଙ୍କ ଦୟାରୁ ଆମେ କିଛି କିଛିଟା ପାଠ ପଢ଼ିପାରିଚେ। ତେଣୁ ଏହା ଆମେ ଚେଷ୍ଟା କରିବା ଉଚିତ ଯେ ଯାହାବି ଆମେ ପାଠ ଜ୍ଞାନ ଅର୍ଜନ କରିଚେ ତାକୁ ଅନ୍ୟ ମାନଙ୍କ ମଧ୍ୟରେ ଯେମିତି ବାଣ୍ଟି ଦବା ଆମେ।
ନିଶ୍ଚିତ ଆଜ୍ଞା ଏହା ସର୍ବୋତ୍ତମ କାର୍ଯ୍ୟ ହେବ ଆମ ପାଇଁ ଏବଂ ଆମ ଦ୍ଵାରା ଯଦି ଜଣେ ପ୍ରଭାବିତ ତ ହଉଛନ୍ତି। ତେବେ ଏହା ଏହାଠାରୁ ଆଉ ଉପକୃତ ହଉଚନ୍ତି ଏହାଠାରୁ ଆଉ ପୁଣ୍ୟ କାର୍ଯ୍ୟ ଅବା କଣ? ବଢିଆ କଥାଟା କହିଲେ ଆଜ୍ଞା।
ହଁ କାରଣ ଯୋଉଠି ବି ଯଦି ଆଉ ମୁଁ ମଧ୍ୟ ଶୁଣୁଥିଲି ଆପଣ ମଧ୍ୟ ମାନେ ବିଭିନ୍ନ ପ୍ରକାର କାମ କରୁଚନ୍ତି ଏଇଭଳିଆ ଭାବେ ବହୁତ ମାନେ ଅ ଅ ଯଉଦ୍ଵାରା ଆମକୁ ଯେମିତି ଆଶୀର୍ବାଦ ଟିକିେ ଲାଭ ହେବ ଯେ ଆପଣଙ୍କ ଗାଁରେ ପୁଣି ଯୋଉ ପିଲାମାନେ ପାଠ ପଢ଼ୁଚନ୍ତି ତାଙ୍କୁ ଆପଣ ମାନେ ମାଗଣାରେ ପାଠ ପଢେଇ ଦଉଚନ୍ତି ମୁଁ ଶୁଣଥିଲି।
ନିଶ୍ଚିତ ଭାବେ ଏହା
କଣ କୁହନ୍ତୁ ସେ ବିଷୟରେ କିଛି ଟିକେ ବଖାଣନ୍ତୁ ସଂକ୍ଷିପ୍ତ ଭାବେ ଟିକେ ଟିପ୍ପଣୀ ରଖନ୍ତୁ। କଣ ଆପଣଙ୍କୁ ମାନେ ଲାଗିଲା ଏମିତି ଯେ ଆପଣ ଏଇ ଯୋଉ ଗରିବ ଛୁଆ ମାନଙ୍କର ଦୁଃଖ ନ ଦେଖିପାରି ଯଉଁମାନେ ପାଠ ପଢ଼ାରୁ ସେମାନେ ବଞ୍ଚିତ ହଉଚନ୍ତି କାରଣ ଆପଣଙ୍କ ଗ୍ରାମ ଠାରୁ ନିକଟସ୍ଥ ସ୍କୁଲ ନିହାତି ଭାବେ ଗୋଟେ ପଚିଶ କିଲୋମିଟର ଦୂର ହେଇଯାଉଚି। ତ ତ ସେ କଣ ଗୋଟେ ଆପଣଙ୍କୁ ଲାଗିଲା ଯେ ଆପଣ ସେଇ ସବୁ ଏଇଭଳିଆ କାମ ମାନେ ଦୈବ୍ୟତ ମାନେ ଭଗବାନଙ୍କ ଆଶୀର୍ବାଦରୁୁ ଏଇଭଳିଆ ଭଲ କାମ କରିବା ପାଇଁ ଆପଣଙ୍କ ଇଚ୍ଛୁକ ହେଲେ।
ନିଶ୍ଚିତ ଭାବେ ଏହା ଏକ ଆପଣ ଜାଣିଥିବେ ଶିକ୍ଷା ଏକ ଏମିତି ଏକ ଅସ୍ତ୍ର ଯାହା ଦ୍ଵାରା ଆମେ ବିଶ୍ଵକୁ ଜିତି ପାରିବା ଏବଂ ଏହି କାର୍ଯ୍ୟଟି କରିବା ଦ୍ଵାରା ଆମକୁ ଅନ୍ତରରେ ଆମକୁ ବହୁତ ଆନନ୍ଦ ମିଳିଥାଏ କାରଣ ଆମେ ଜଣଙ୍କର ଜଣଙ୍କର ଭବିଷ୍ୟତ ନିର୍ଦ୍ଧାରିତ କରିଥାଉ। ଏବଂ ଜଣଙ୍କ ଯଦି ଭୁଲ କାର୍ଯ୍ୟ କରୁଚି ତାକୁ ସଠିକ କାର୍ଯ୍ୟ କିମ୍ବା ସୁନାଗରିକ କରିବାରେ ଆମର ପ୍ରୟାସ ଏବଂ ତାର ଉ ଏକ ଶିଖିବାର ଇଚଛା ଦେଖିକି ଆମକୁ ଗୋଟ୍ ଗୋଟେ ପ୍ରକାର ଉତ୍ସାହିତ କରେ ଯେ ହଁ ମୁଁ ଏହି ପିଲାମାନଙ୍କ ପ୍ରତି କିଛି ମୋର କର୍ତ୍ତବ୍ୟ ରହିଚି ଏବଂ ଆଜି ଯୋର ଆଜିର ହୁଁ। ଯୋଉ ଛାତ୍ରଟା ବା ଶିଶୁଟା କାଲିର ଯେ ଏକ ଭାରତର ସୁନାଗରିକ ହେବ ଏହା ମୁଁ ତାଙ୍କ ମଧ୍ୟରେ ଦେଖି ପାରୁଚି ଏବଂ ତାଙ୍କୁଙ୍କୁ ଏକ ମାର୍ଗଦର୍ଶନର ଆବଶ୍ୟକ ତା ଅନୁଭବ କରି ସେମାନଙ୍କୁ ମୁ ମୁଁ ଶିକ୍ଷା ଦାନ କରି ନିଜକୁ ଗର୍ବିତ ଅନୁଭବ କରୁଚି।
ନିହାତି ନିହାତି ମାନେ ମୁଁ ମଧ୍ୟ ଆପଣଙ୍କର ଏଇ କଥାଟି ଯେବେ ଗୋଟେ ଆମର ଆଉ ଜଣେ ସାନ ବନ୍ଧୁଙ୍କ ଠାରୁ ଶୁଣିବାକୁ ପାଇଲି ମୁଁ ମାନେ ମନ୍ତ୍ରମୁଗ୍ଧ ହୋଇଯାଇଥିଲି। ଯେ ଆପଣ ଏତେ ମାନେ ଏତେ ଭଲ କାମ କରୁଚନ୍ତି ମୁଁ ଶୁଣିକି ମତେ ବହୁତ ମୋ ଖୁସିରେ ପୁରା ମୋ ଛାତିଟି ପୁରା କୁଣ୍ଡେ ମୋଟ ହୋଇଯାଇଥିଲା ଏବଂ ମୁଁ ଗର୍ବ ମଧ୍ୟ କରିଥିଲି ଆପଣଙ୍କୁ ନେଇ। ଆଉ ମୁଁ ମଧ୍ୟ ଆହୁରି ଆଶା କରୁଛି ଯେ, ଆପଣଙ୍କ ଗାଁର ଯେଉଁ ପିଲାମାନେ ସବୁ ମାନେ ଶିକ୍ଷାରୁ ବଞ୍ଚିତ ହଉଛନ୍ତି, ଶିକ୍ଷାରୁ ତ ଆଜିିକାଲି ବଞ୍ଚିତ ହଉନଥିବେ କିନ୍ତୁ ଏଇ ଯୋଉ ଅବସର ସମୟରେ ସେମାନେ ଯେଉଁ ବିଦ୍ୟାଳୟରୁ ଆସିଲା ପରେ, ଯେଉଁ ବିଭିନ୍ନ ପ୍ରକାରର ଏପଟ ସେପଟ ମାନେ ଅନ୍ୟାନ୍ୟ କାର୍ଯ୍ୟରେ ସେମାନେ ସବୁ ଲିପ୍ତ ରହୁଛନ୍ତି, ସେଇ ସବୁ କାମ ନକରି ଯେମିତି ଆପଣଙ୍କ ପାଖରେ ବସିକି ଟିକେ ଦି ଦିଇ ଅକ୍ଷର ପଢି ପାରନ୍ତୁ। ହୁଁ, କାରଣ ଏଇଟା ସେମାନଙ୍କର ହିଁ ଭବିଷ୍ୟତ ପାଇଁ ହିଁ ଭଲ ହବ ଏବଂ ତତ୍ ତତ୍ ସହିତ ଆମେ ଯଦି ଦେଖିବା ଭବିଷ୍ୟତରେ ଆପଣଙ୍କ ଗ୍ରାମ ପାଇଁ ମଧ୍ୟ ଭଲ ହବ। କାରଣ ଆପଣଙ୍କ ଗାଁରୁ ଗୋଟଏ ପିଲାଟିଏ ଯଦି ପାଠ ପଢ଼ିକି ଚାକିରିଟିଏ କଲା ନିହାତି ଭାବେ ସେ ତା ସହିତ କେବଳ ସିଏ ଜଣେ ତ ସଫଳତା ପାଇବନି, ତା ସହିତ ଆଉ ପାଞ୍ଚ ଜଣ ମଧ୍ୟ ସପ ଫଳତା ପାଇଯିବେ।
ନିଶ୍ଚିତ ଭାବରେ ଏହା ଏକ ସ ଶିକ୍ଷା ଏକ ସାମଗ୍ରିକ ଉନ୍ନତି ଆଣିଥାଏ। ଯେମିତି କିି ଆପଣ ଯୋଉ କ୍ଷେତ୍ରରେ ଅଛନ୍ତି ଯୋଉ ଅଞ୍ଚଳରେ ଅଛନ୍ତି ଆପଣ ନିଶ୍ଚିତ ଭାବରେ ସେହି ଅଞ୍ଚଳର ଶିକ୍ଷା ମାଧ୍ୟମରେ ପରିବର୍ତ୍ତନ ଆଣି ପାରିବେ, ହଁ ଏହା ଏକ ଅତ୍ୟନ୍ତ ତଥା ସର୍ବୋତ୍ତମ କାର୍ଯ୍ୟ। ଏବଂ ଆପଣଙ୍କ ଦ୍ଵାରା ଯଦି ସମ୍ଭବ ର ହଉଛି, ତେବେ ଆପଣ ମଧ୍ୟ କରିପାରିବେ ଅନୁଭବ କରିବେ ଯେ ଜଣଙ୍କର ଖୁସି, ଜଣଙ୍କର ସତ୍ୟ କିମ୍ବା ଜସ ବାସ୍ତବ ଜ୍ଞାନ ଆହରଣ ପରେ, ସତେ ଯେମିତି ସେ କାହାକୁ ଡରି ନଥାଏ। କିବା ଆଶଙ୍କା ନଥାଏ, ତାକୁ ଲାଗେ ଯେମିତି ହଁ ମୁଁ କରିପାରିବି। ନିଜ ଉପରେ ଏକ ଆତ୍ମବିଶ୍ୱାସର ଜାଗୃତ ହେଇଥାଏ।
ହଁ ତାକୁ ଲାଗେ ଯେ ମୋ ହାତରେ ଗୋଟେ ଯେମିତି ଅସ୍ତ୍ର ଧରିଛି। କାରଣ ବହି ଯେଉଁ ବହି ଆଉ କଲମ ଯେଉଁ କୁହନ୍ତି, ସବୁଠାରୁ ବଡ଼ ଅସ୍ତ୍ର କହିଲେ ନ ଚଳେ।
ଆଜ୍ଞା, ଠିକ୍ ସେଇ ମୁଁ ସେଇ ଉତ୍କଣ୍ଠା ସେଇ ଇଛା, ଛୋଟ ଛୁଆ ମାନଙ୍କ ଭିତରେ ଦେଖିଲେ ଲାଗେ ତାଙ୍କ ଆଗରେ ତ ଏଇ ଅର୍ଥଟା, ଅର୍ଥର ମୂଲ୍ୟ ହୀନ। ମୂଲ୍ୟ କିଛି ନାହିଁ, ତ ମୁଁ ଭାବେ ପିଲାମାନେ ଯେମିତି ପଢିବେ, ଶିକ୍ ଶିଖିବେ, ବଢିବେ, ସୁନାଗରିକ ହେବେ ନିଶ୍ଚିତ ଭାବରେ ଆମ ସମାଜର ନାଁ ରହିବ ତଥା ଆମ ଦେଶର ଗର୍ବ ଗୌରବ। ଆ ରହିବ ବୋଲି ମୁଁ ଆଶା କରୁଛି।
ଠିକ୍ ଠିକ୍। ଠିକ୍ ଅଛି ଆପଣଙ୍କ ସ